ବନ୍ଧୁ ଜୟ ଜଗନ୍ନାଥ ଆଉ କେମିତି ଅ ଅଛନ୍ତି ହଁ ଆମେ ବି ବୋହୁତ ଭଲରେ ଅଛୁ।
ମୁଁ ଏବେ ଟିକେ ଆମ ଗ୍ରାମ ଦେବତୀ କେତିକି ଆସିଅଛି।
ଭଲ କଥା ମୁଁ ବି ତ ବୁଲୁଚି ବାହାରେ। ପିଲାମାନେ ମୁଁ ବର୍ତ୍ତମାନ ଛକକୁ ଯିବି।
ଖାଇବେ କଣ?
ମୁଁ ମୁଁ ବରା ଦୋକାନକୁ ଯିବି ବରା ଆଣିବା ପାଇଁ।
ତାପରେ କଣ କରିବେ? ଘରକୁ ଆଣିବେ ନା ସେଇଠି ଖାଇବେ?
ସେଇଠି ଖାଇବି ପାଖରେ ପଇସା ଥିଲେ ଖାଇବି ନହେଲେ ଅଳ୍ପ ପଇସାରେ ଘରକୁ ଆଣିବି।
ଆପଣ ପଇସ୍
ପଇସା ଦେବି ତାର ଭାରି ଟେଷ୍ ଷ୍ଟେ ଲାଗିବ ସୁଆଦ ଲାଗିବ।
ଅ କୁହନ୍ତୁ ଆପଣ?
ଭଲ ସୁଆଦ, ଟେଷ୍ଟ ବି କରେ ବରା, ପକୁଡି, ଆଳୁଚପ
ଆପଣ ବରା କେମିତି ହୁଏ ଜାଣିଚ?
ହଁ, ମୁଁ ବରା କେମିତି ହୁଏ ଜାଣିଚି।
କୁହନ୍ତୁ ଟିକେ?
ଆମେ ଆମ ଘରେ ଯେମିତି ହୁଏ, ମୁଁ ଆପଣଙ୍କୁ ସେମିତି ବତଉଚି। ଆମ ଘରେ ପ୍ରଥମେ ବିରି ଆଣନ୍ତି, ବିରି କିି ବାଟ ଟନ୍ତି ବିରି, ବିରି ବାଟିକି ଚାଉଳ ପକାନ୍ତି
ତାପରେ କଣ କରନ୍ତି?
ଟିକିଏ ଖାଇବା ସୋଢା ପକେଇ ଦିଅନ୍ତି। ତାପରେ ତାପରେ ଲୁଣ ଟିକେ ପକେଇ, ପାଣି ଟିକେ ପକେଇ ଦିଅନ୍ତି। ତାପରେ ଶିଳରେ ଶିଳରେ ଉମ୍ ବାଟନ୍ତି, ବାଟନ୍ତି, ବାଟନ୍ତି, ସେଠୁ ବିରି ଫୁଲି ଗଲା ପରେ, ଦୁଇ ଦିନି ପରେ
ଦୁଇ ଦିନି ନୁହଁ, ଆଜ୍ଞା ଆପଣ ଭୁଲ କହୁଛନ୍ତି ଦୁଇ ଦିନ ନୁହଁ, ସିଏ ଗୋଟେ ଦିନି ଲାଗେ।
ଠିକ ଅଛି। ଆମ ଆଡେ ଦି ଦିନରେ ହୁଏ।
ଆପଣ ସୋଡ଼ା ପକେଇଲେ ଦି ଘଣ୍ଟାରେ ବି ଫୁଲିଯାଏ।
ଆଚ୍ଛା ଆଚ୍ଛା। ମୁଁ ଅଳ୍ପ ଟିକେ ସୋଢା ପକେଇ ଦେଇଥାଏ ହଉ ଭଲ କଥା ହେଲା। ତାହେଲେ ସେଟା ସଇଲା ପରେ ଗରମ ତେଲରେ, ଗରମ ତେଲକୁ ଗରମ କରୁ। ତେଲ ଗରମ ହେଇସାଇଲା ପରେ, ଆମେ ସେଥିରେ ବଟା ହେଇଥିବା ବିରି ଆଣକୁ ପକଉ। ବରା, ବରା ଗରମ ପେ
ଆପଣ ଯୋଉ ବରାକୁୁ କେତେ ଟଙ୍କାରେ ବିକନ୍ତି?
ଆମେ କଣ ବିକ୍ରି କରୁ କି, ଆମେ ବା ଖାଉ। ଆମେ କିଣିକି ଆଣୁ, ଛକୁରୁ।
ଆପଣଙ୍କ ଛକଟା ଆପଣଙ୍କ ଘର କତୁରୁ କେତେ ବାଟ ହବ?
ଆମ ଘର ଠାରୁ ଆମ ଛକଟା ପ୍ରାୟେ ଦୁଇ ତିନି କିଲୋମିଟର ହବ। ଆମେ ସାଇକେଲରେ ବାହାରୁ। ସନ୍ଧ୍ୟାବେଳେ ବାହାରି ଥାଉ ଏଇଠୁ, ଧୀରେ ଧୀରେ ଯାଉ, ଛକ ପାଖରେ ପହଞ୍ଚିଲା ପରେ ଆମେ ସେଠି ଦୋକାନୀ କି ମାତ୍ର କୋଡ଼ିଏ ଟଙ୍କା ଦଉ। ଦୋକାନ ମୋର ଚିହ୍ନା। କିନା କାରଣ ମୁଁ ପ୍ରତିଦିନ ତାଠୁରୁ ବରା ଖାଏ, ଆଉ କୋ କୋଡ଼ିଏ ଟଙ୍କାରେ ଘରକୁ ଆଣେ। ଆଉ ମୋର ସେ ଖୁସି ସିଏ, ବରା ସାଙ୍ଗରେ ଚ ଘୁଘୁନି ଦେଇକି, ଚଟନି ନୀ ଥିଲେ ବି ମତେ ସିଏ ବରା ଆଗ ଦିଏ। ତମେ କେମିତି କଣ ଖାଉଚ? ବରା ଫରା କେମିତି ଖାଅ ଦୋକା ଦୋକାନକୁ ଯାଅ?
ଆଜ୍ଞା ହଁ। ମୁଁ ବି ଦୋକାନକୁ ଯାଏ କିନ୍ତୁ ବରା ଖାଏନା।
ଆଉ କଣ ଖାଅ ତାହେଲେ?
ମୁଁ ଖାଏ ଉପମା, ଡାଲେମା।
ଉପମା ଡାଲେମା ମାନେ ତମେ ସକାଳୁଆ ସକାଳୁଆ ଜଳଖିଆ ଖାଇବା ପାଇଁ ଯାଉଥିବ। ସତକଥା ନା। ହଁ ମୁଁ ମୋର ସନ୍ଧ୍ୟା ଯାଏ ମୁଁ ସନ୍ଧ୍ୟା ବେଳେ ଯାଏ ସେତେବେଳେ ଟିକେ ଖାଇଲେ ଭଲ ଲାଗେ। ଏଇନା ତ ବର୍ଷା ପାଗ ଏଇନା ସନ୍ଧ୍ୟା ବେଳେ ବର୍ଷା ହୁଏ ଯାଏ। ବରା ଖାଏ ତରକାରୀ ଖାଏ ଉପରେ ଟିକେ ଚଟନି। ପାଣି ପକେଇ ଦେ ଆଉ ଯେବେ ଯେବେ ଭଲ ଇଛା ହୁଏ ବର୍ଷା ପାଗ ଭଲ କି ହଇଥିବ। ସେଦିନ ଗରମ ଗରମ ପୁରି କୁହେ ତାବକୁ ଛାଣିବାକୁ।
ଆରେ
ତମେ ପକୁଡ଼ି ଖାଅ ନା ନହିଁ?
କ କଡି ଖାଏ ପକୁଡିରେ ଅଧିକ ସୋଡା ପକେଇଲେ ମତେ ଭଲ ଲାଗେ ନାହିଁ।
ଆମେ ସେଠି ଖାଉ ଭଲ ଲାଗେ ନାହିଁ ସେ ପକେଇବ ନା ଖାଇବ ନା ଆଉ। କୁ ଭଲ ଟେଷ୍ଟ ଲାଗିବ।
ଅଳ୍ପ ସୋଡା ପକେଇଲେ ଭଲ ଲାଗି ଅଛୁ ଭଲ ଆଜ୍ଞା।
ଅ ଲୁଣ ଟିକେ ପକେଇବ ତାକୁ ଟିକେ କହିବ କଞ୍ଚା ଲଙ୍କା ଦବ ପିଆଜ ଫାଳେ ପକ ଦେବ କାଟିିକି। ଟମାଟର ରସ ଟିକେ ପକେଇବ। ଭଲ ସୁଆଦ ଲାଗିବ ଆଉ ଆଜି ଯେହେତୁ ବର୍ଷା ପାଗ ଆମର ହେଇ ଆଜି ଭାରି ଇଚ୍ଛା ହେଲା ଘୁଗୁନି ଖାଇବା ପାଇଁ। ଆମେ ଛକକୁ ଯିବୁ ସେଠି ଗୁଗୁନି ଖାଇବୁ ତମେ କଣ ଖାଇଛ ଆଜି।
ମୁଁ। ମୋର ଟିକେ ବର୍ଷା ଋତୁରେ ଇଚ୍ଛା ହେଲା ଟିକେ ମଟନ ଚି ଖାଇ ଛେଳି ମାଂସ ଖାଇବା ପାଇଁ ସେ ଛେଳି ମାଂସ ଟିକେ ଯାଇ କି ବଜାର ରୁ ଆଣିଲି।
ଆଜି ତ ବାରରେ ବାର। ବୁଧବାର ଖାଲି ଛେଳି ଉଡ଼ିବ ନା ଭାଇ।
ହଁ ଆପଣଙ୍କ ଘରେ କଣ ହେଇଛି।
ଆମ ଘରେ କୁକୁଡା ଝୋଳ ହେଇଛି ମୁଁ ତାକୁ ହାମ୍ପୁଡି ହାମ୍ପୁଡ଼ି ପକୁଡି କରି ଖାଇବି।
ଆ ମୁଁ ଶୁଣିଥିଲି କି ଆପଣଙ୍କ ଘରେ କେହି ଆଇଁଷ ଖାଉନାହାନ୍ତି ଆପଣ ଏକା କଣ ଆଇଁଷ ଖାଉଛନ୍ତି।
ହଁ ମୁଁ ତା ହୋଟେଲ ରୁ କିଣି ଘିନି ଆଣିବି ମୋର ସବୁଆଡେ ଚିହ୍ନା। ମତେ ମାଗେଣାରେବି। ନା ନା ମୋଡେ ସବୁବେଡ ଚିହ୍ନା କାହିଁକି ନା ମୁଁ ସବୁବେଳେ ଯାଏ। ସବୁ ଦୋକାନରୁ ଆଣି। ଆଉ ଚିହ୍ନା ହେଇଛନ୍ତି ମତେ ସମସ୍ତେ ଆଗରେ ପଇସା ଦିଅନ୍ତି। ମୁଁ ତାଙ୍କର ଡେଲି ଗରା କହ।
ଆଜ୍ଞା ମତେ ଟିକେ ଥଣ୍ଡା ହେଇଯାଇଛି ଆପଣଙ୍କ ତ ଔଷଧ ଦୋକାନ ରେ ଚିହ୍ନ ଥିବ।
ଔଷଧ ଦୋକାନ ହଁ ଔଷଧ ଦୋକାନ ଚିହ୍ନା ଅଛନ୍ତି ସେ ଆପଣଙ୍କୁ ଥଣ୍ଡା ମିଳେ ଥଣ୍ଡା ଔଷଧ ଦେଇଦବ ତମେ କଣ ଖାଇଲଣି ସକାଳୁ ନା ନାଇଁ।
ହଁ ମୁଁ ସକାଳୁ ଖାଇଛି ଉପମା ତରକାରୀ ମୁଁ ଏବେ କହୁନଥିଲି କି ଆପଣଙ୍କୁ।
ହ। ହଁ ହଁ ସେଟା ସକାଳୁ ଆଉ ଜଳଖିଆ ହେଇକୁ ତାହେଲେ ଯାଇଥିଲ ଦୋକାନକୁ ନାଇଁ। ଭଲ କଥା। ଓହୋ ତାହେଲେ ଆଉ କଣ ଆଜି ସନ୍ଧ୍ୟା ବେଳେ କୁଆଡେ ଯିବ ଖାଇବା ପାଇଁ ଜଳଖିଆ।
ଆ ଆମର ଗ୍ରାମରେ ଗୋଟେ ଭୋଜି ଅଛି କିଛନ୍ତି ଆମକୁ। କୁ ନିମନ୍ତ୍ରଣ କରିଛନ୍ତି ଆମେ ଯିବୁ ସେଠି ଖାଇବାକୁ।
ହଁ ବାହା ବିବାହ ଘର ହଉଛି ନା କଣ ବ୍ରତ।
ନା ବିବାହଘର ଭୋଜି ଭଲ ହବ ବାରରେ ବାର ପଡିଛି ବୁଧବାର ଭଲ ଆଇଁଷ ହବ
ଆମେ ସବୁ କ୍ଷଣ କରିବ ତାହେଲେ ଆଜି ତମେ ନାହିଁ ଆଉ ଆମକୁ ଡାକି ଯଦି। ସ୍ଥିରେ ନିଅନ୍ତ ଆମେ ଟିକିେ ଖୁସି ହୁଅନ୍ତୁ।
ଆପଣ ଆପଣ ଆସିବେ ଯଦି ଏବେ ଚଣ୍ଡିଖୋଲ ବଜାରରୁ। ମୁଁ ତମକୁ କହିଦେବି କେତେବେଳେ ଆସିବେ।
ହଉ ଠିକ ଅଛି ଆଉ ରାତିରେ ତାହେଲେ ଭେଟା ହବ ଆ। ତା ପୂର୍ବରୁ ଆମେ ଯାଉଛୁ। ହ ଇଏ କରିବା କଣ କରିବା କହିଲ। ବହୁ ସେ ଭରା ଦୋକାନ ଆ ଆସ ିକେ ଭାରି ଇଚ୍ଛା ହେଲା ଖାଇବା ପାଇଁ ଆଜି ତାକୁ କହିବି ଗରମ ଗରମ ଆଳୁ ସବୁ ଛାଣିବ ଛାଣିଲା ପରେ ମୁଁ ତା ଠାରୁ ମାତ୍ର କୋଡିଏ ଟଙ୍କାରେ ଆଣିବି ସି କିନ୍ତୁ ମତେ ପାଞ୍ଚ ଟଙ୍କାଇଆ ଭାବିକି ଚାରିଟା ଦବ ତମ ଆଡେ କେତେ ଟଙ୍କା ଚପ
ଆମ ଆମ ଆଡେ ଦଶ ଟଙ୍କାରେ ଦୁଇଟି ଉଚ୍ଚ ପଦବ
ଟଙ୍କା ମାଡ଼େ ବି ସେଇଆ
ଆମ ଆଡେ ସିଏ ଚପ ଦବ ଆଉ ଟିକେ ତାପରେ କଣ ଧଣିଆ ଧଣିଆ ଚଟଣି ଦେଇଦବ
ହଁ ହଁ ଆମ ଆଡେ ବି ସେମିତି ଦିଅନ୍ତି
ଆପଣ ମୁଁ ଶୁଣିଥିଲି କି ଆପଣ ଆପଣ ଭାତ ଖାଉନାହାନ୍ତି
ନାଇଁ ନାଇଁ ମୁଁ ଖାଉନି ମତେ ତ ଖାଲି ଜଳଖିଆ ଆଉ ଭଲ ଲାଗେ
ଆପଣ ଜଳଖିଆ ଖାଉ ଆପଣ ଜଳଖିଆ ଖାଉଛନ୍ତି ଆପଣଙ୍କ ପେଟ ହଟ ମୁଣ୍ଡ ଗରମ ହେଇଯିବନି
ଗରମ ହେଲେ ହଉ ଆମେ ଟିକେ ଲେମ୍ବୁ ପାଣି କରି ପିଇଦବୁ ଲେମ୍ବୁ ପାଣି ଭାରି ସୁଆାଦ ଲାଗିବ
ଆପଣ ଥଣ୍ଡା ଆଜ୍ଞା ଆପଣ ତ ମୁଁ ଶୁଣିଥିଲି କି ଆପଣଙ୍କର ଗୋଟେ ଦହି ଦୋକାନ ଅଛି ଅଛି ଏଇ ପାଖରେ ଆପଣଙ୍କ ଗାଁ ପାଖରେ
ହଁ ମୁଁ ସେଠିକି ଯାଇ ଘୋଳ ଦେଇଈ ଟିକଏ ଏବେ ନୁହଁ ବର୍ଷା ଦିନେ ନ ଖରା ଦିନେ ସିଏ ମତେ ଟିକେ ଲୁଣ ତାପରେ ଟିକେ ଦହି ଘୋଳ ଦହିରେ ଲୁଣ ଚାମୁଚି ଲଙ୍କା ଗୁଣ୍ଡ ଚାମୁଚ ପକେଇ ଜିରା ଗୁଣ୍ଡ ଟିକିେ ଛିଞ୍ଚିକି ଦେଇଦିଏ ତାର ସୁଆଦ ବଢିଆ ଲାଗିବ ତମେ କେବେ କରିକି ଖାଇବ ନା ନାହିଁ
ହଁ ମୁଁ ତ ପୁ ଖାଇ ଆଜି ତ ଆଜି ବର୍ଷାରୁ ତୁ ଏବେ ବର୍ଷା ହଉଛି ଏବେ ସେ ଭଲ ଲାଗିବନି ଖରା ଦିନରେ ମୁଁ ଁ ବ୍ୟବହାର କରିବି ଆଉ
ଅଁ ଆଉ କଣ ସିଙ୍ଗଡା ତମ ଆଡେ ଛଣା ହୁଏ ନା ହୁଏନି
ହଁ ସେ ଆମର ଆମ ଆର ତ ବିଭିନ୍ନ ପ୍ରକାର ସିଙ୍ଗଡ଼ା ଛଣା ହୁଏ ଆଳୁ ସିଙ୍ଗଡ଼ା ଚାଉମିନ୍
ଆମ ଆଡେ ପନିର ସିଙ୍ଗଡା ବି ହୁଏ ଆଉ କଣ ମଞ୍ଚୁରିଆନ ଶଣା ହୁଏ ନା ହୁଏନି ଖାଅ ନା ଖାାଉନି
ମୁଁ ମଞ୍ଚୁରିଆନ ଏତେ ଖାଏନି ମୁଁ
ଆମ ଆଡେ ଆମେ ମୁଁ ଆମ ଆଡେ କୋବି ମଞ୍ଚୁରିଆନ ହୁଏ ମୁଁ କିନ୍ତୁ ସୋୟାବନ୍ ମଞ୍ଚୁରିୟାନ୍ ଖାଇବାକୁ ଭଲ ଲାଗେ ମତେ ଭାରି।
ଆପଣଙ୍କ ଆଡେ ସୋଏ ସୋୟାବିନ୍ ମଞ୍ଚୁରିଆନ ଟା କେତେ ଟଙ୍କା।
ଆମ ଆଡେ ଗୋଟା ଥାଳି କି। ତିରିଶ ତମ ଆଡେ କେତେ କଣ ରେଟ ଅଛି ଏବେ।
ଆମ ଆଡେ ଅଧିକ ଟଙ୍କା ମୁଁ ଆପଣଙ୍କ ଆଡେ ଗଲାବେଳେ ମତେ ଟିକେ ଆ ମନଚୁ ଉ। ସୋୟାବିନ୍ ମଞ୍ଚୁରିଆନ୍ ଦେବେ ଆଉ ଏବେ ମୁଁ ରଖୁଛି।
ମୁ ଜି ବି ଆ।
ଆଜ୍ଞା ରଖନ୍ତୁ।